ଛା
ଖାଇକି ଏଇନ ବସିଲି ତ।
କଣ ଖାଇଛ?
ହଁ ଏ ତରକାରୀ ଆଣିଥିଲି ତ ସଜନା ସା ପକେଇକି ବଡି ଗାଁ ରୁ ଆଣିଥିଲି ତ ପକେଇକି ତରକାରୀ କରିଥିଲି ଆଉ।
ସଜନା ଛୁଇଁ ଏବେ ସରିନି କି?
ନାଇ ଗଛରେ ଆହୁରି ଫୁଲ୍ ହେଇଛି।
ମାନେ ସରୁୁରା ଟି ଜ୍ଞା, ନା ପାକଳ ହେଇପାରିନି ପାକଳ ହେଇପାରି ନଥିଲା ଯମା। ଗାଁକୁୁ ଯୋଉ ଆଣିଥିଲ ତ ବେଶୀ ପାକାଳ ହେଇନଥିଲା।
ହଁ ରା ଆହୁରି ଏରା ମୋଟା ହଉଚି ବଡ ବଡ ହଉଚି ହେରା।
ଯେତେବେଳେ ତ କେ ତ ଭଲ ସେ ସେଠା
ଯେତେବେଳେ ହେ କ ତ କଣ କିଛି ପନିପରିବା ନଥିବ ସେଥିବେୁ ଆଣିକି ଭାଜି ଦଉଚୁ।
ତୁ କଣ କରୁଚୁ? ନେଟୱର୍କ ପାଉନିନା କଣ ତର? ହାଲୋ।
ହଁ।
ନେଟ ନେଟୱାର୍କ ପାଉନି ନା କଣ ତୋର? ହାଲୋ।
ହାଲୋ।
ନେଟୱର୍କ ପାଉନି। ହାଲୋ।
ହୁଁ ନେଟୱର୍କ ପାଉନି ନା କ ବ୍ୟସ୍ତ ଅଛୁ।
ତୋର ପାଉନଥିବ ମୋରତ ପାଉଚି।
ହ।
କ କଣ ରୋଷେଇ କରିଚୁ? ଘରକୁ?
ତରକାରୀ କରିଥିଲି ହଁ।
ତମର କଣ ତରକାରୀ କରିଚ?
ଏ ଆଳୁ ବାଇଗଣ ପକେଇକି ତରକାରି କରିଥିଲି ତାଙ୍କ ପାଇଁ
ହୁଁ। ସନ୍ଧ୍ୟାବେଳକୁ ଗଲେ ଲଗେଇବି ରସି ନାନୀ ପାହାକୁ ନା ମାକୁ ଲଗେଇବି ଆଉ।
ହୁଁ ଝିଅ ତ ଆସିଥିଲା ଆମର ଟିକେ ଜମା ରହିଲାନି।
କଉ ଦିନମ?
କାଲି ଆସିଥିଲା ଏ ଜମା ରହିଲାନି।
କା ସାଙ୍ଗରେ ଆସିଲା ହୋ?
ଭାଇନା ଆସିଥିଲେ ଯେ। ଏଇଟି ଯୋଉ ରଜ କୁ ଆସିଥିଲେ ଯେ ଆସିଥିଲା ଯେ ମୁଁ କହିଲି ରହ ଆମ ଗାଁରେ ନାଚ ହଉଚି ଯେ ସିଏ କ କାନ୍ଦିକି କ ହଁ ମୁଁ କହିଲି ଖାଲି ରହିଯିବ ଭ ନା ପଳେଇଲେ। କାନ୍ଦ କଲା ମାନେ ମୁଁ କହିଲି ଯାହାର ଯାହାରି ତ
ହଁ ଆମ ଗାଁରେ ଏଥିଲା ରହିଯାଇଥାନ୍ତା।
ହଁ ଆମ ଗାଁରେ ଯାଇନ ଥାନ୍ତା ନ ହେଲେ ଏଇ ଯୋଉ ନା ଭାଇନା ଯଦି ଦେଖିନଥାନ୍ତା ଭାଇନା ଯାଉ ଚ ନ୍ତି ତାହେଲେ ରହିଯାଇଥିଲା ଆଉ ଭାଇଣୀ ଯାଉଚନ୍ତି ଦେଖଥିଲି ଜମା ରହିନ
ଆମ ଗାଁରେ ହେଇଥିଲେ ପଲ୍ଲବୀ ତାଙ୍କ ସାଙ୍ଗରେ ମି ଖେଳିଥାନ୍ତା।
ଖେଳିବାର କଥା ନେଇକି ରହିଥିଲେ ହେଇଥାନ୍ତା ଆଉ। ଟିକେ ରହିବନି କାହିଁକି ସାମ୍ନାରେ ଯାଉଛନ୍ତି ନା।
ହୁଁ।
ଇଆଡ଼େ ଦୂରେଇକି ରହିଥିଲେ ସେ ଆଉ ଦେଖିଲା ତାଙ୍କ ସାମ୍ନାରେ ହୁଁ। ମୁଁ କହିଲି ନେଇକି ଛାଡ଼ିବେ କାଲି ତୁ ରହ ଆଜି ରାତିରେ। କହିଲା ନା ନା ମୁଁ ଯିବି। ଯିବିନି ତ ଆଉ ଘରୁ ହଁ କରିକି ଆସିଥିଲା।
ତମ ଆଡ଼େ କୋଉ ଦିନ ନାଚ ହଉଥିଲା କି?
କାଲି ନାଚ ହଉଥିଲା କାଲି ତ ଯୋଉ ବର୍ଷା ହେଲା ଯେତ ସେତ ଯୋର ସରେ କାଚିଲା ଧରିକି ବର୍ଷା।
ସେ କିଏ ଗୋଟେ କଥା କହୁଥିଲା ତ ଏପଟେ ବର୍ଷା ହଉଥିଲା ବୋଲି।
ବର୍ଷା ଯୋଉ ବର୍ଷା ରେ ସନ୍ଧ୍ୟା ବେଳୁ ପୁରା ଝିପି ଝିପି ଲଗେଇଲା ସନ୍ଧ୍ୟା ବେଳେ ଯାକେ।
ଏଇ ଆଡ଼େ କିଛି ହଉନି।
ଇଆଡେ ହେଇଚି ଆମ ଆଡେ ହେଇନି। ହୁଁ ଆମେ ଯିବୁ ସେ- ଶନିବାର ମିଶିକି।
ଏଇ ନାନୀ କହୁଥିଲା ଏଇ ଯୋଉ ଇଏଟା ଆକୱାଗାର୍ଡ ଟା ନବୁ ବୋଲି ଗଲା ବେଳକୁ।
ଧରିକି ଆସି ହବନି ବୋଧେ। ହୁଁ ମୁ ବାଇକରେ ଆସେ। ଲଗେଜ ଟା ରଖିଦେଇକି ଆସିଲି।
କେଉଁଠି ଆମଠି?
ନାଇଁ ମନେ ମନେ କଣ ଏଇଠି ଅଛି?
ହୁଁ ହୁଁ ରଖିଦେଇକି ଯାଇଥିଲୁ।
ଆଉ କିଏ ନେବା ଆଣିବା କରିବ ଯାହା ଜିନିଷ ପତ୍ର ବ୍ୟାଗରେ ଆଣିଛି ହେରି। ଦେଖିବା ପାଣିକି ରଖିଥିବ ନୂଆ ଟା?
ହୁଁ ନୂଆ ଟା କରିଥିଲା ତାକୁ
ଆଣିକି ରଖିଥା ହଁ। ତୁ ଆଣିକି ରଖିଦବୁ ଯଦି ସୁବିଧା ହବ ମୁଁ କହିଲେ ତ ଆଣିଦେବ। ହଁ।
ଭାଇନା ବି କେତେବେଳେ ଗାଡ଼ିରେ ଯାଆନ୍ତେ ବେଳେ ଗାଡ଼ିରେ ବାନ୍ଧିକି ପକେଇ ନାଁ ଏଥେରେ ହବନି।
ଭାଙ୍ଗି ଯିବ।
ହଁ ଗଲାବେଳେ ମୁଁ ତ ଯାଇକି ଆଉ ବଲମ୍ବକୁ ଯିବି ଯାଇକି।
ହୁଁ ଏଠି ତ ଏଇଟା ଜେଷ୍ଠ ମାସ ହେଲା ଏଇ ସରିଲା। ଆଷାଢ଼ ଆଷାଢ଼ ଶ୍ରାବଣ ମାସ ମାସଟି ତ।
ହୁଁ ସେ- ଲାଷ୍ଟ ହଉ ତିରିଶରେ ଷ୍ଟାର୍ଟିଂ। ହବ ବଲ୍ ବମ୍ୱ ସେତେବେଳକୁ ଯାଇକି ଯିବି ଆଉ।
ହଁ ଆଉ କଣ ଏଇନୋକ ଆସିବନି।
ଆଉ ରାକ୍ଷୀ ପୁନେଇ ମଝିରେ ପଡୁଛି ପରା।
ସେଟା ଅଗଷ୍ଟରେ ପଡ଼ିବ।
ଅଗଷ୍ଟ ରେ?
ହୁଁମ
ହଁ ମୁଁ ତା ମଝିରେ ଏଇନୁ ଯିବିନି ଆଉ କଣ ବି ଚିରେ ଗାଁକୁ ଯିବି ଗାଁକୁ ଯାଇକି ଏଇ ବିଲବାରି ତ ଏ ଏଇ ଯୋଉ ମାପା ବି ନଥିଲେ ମୁଁ ଯାଇନାହାନ୍ତି ଗାଁକୁ।
ଏ ବେ ହେଇଗଲା ହେଲା
ହୁଁ।
ମୁ ସେଟା ମୋପା ମପି ହେଇଗଲା ସେଟେ ତୁଟିଲା ଗୋଟେ ଭଲ ହେଲା।
ହୁଁ ଏଇଟା ଦି ଭଲ ଭ ମାତା ହେଇଗଲା। ଆଉ କିଛି ଦରକାର ନାହିଁ ଇଏ ଆଉ କେତେବେଳେ ମାଡ ଗୋଡ ହେଲେ ଦେଖିବା।
ହୁଁ।
ତୁ ତଇ କାଁ ବି ସ ଲାଳକୁ ଆସିଲୁ ବୋଧେ?
ହୁଁ।
ତୁ ଏ ଜଣ କା ବି କରିସାରିଲା ପରେ ହେଲୁ।
ମଇ ସକାଳୁ ଯାଇଥିଲି।
ରୋଷେଇ କରିକି ଆସିଥିଲୁ ନା ଏମିତି?
ନାଇଁ ମୁଁ ଏମିତି ପଳେଇଥିଲି ଟି ସାର୍ ଦେଇକି ପଳେଇଲୁ ସେଆଡେ ଖରା ହବ ବୋଲି ସେ ଭୁବନେସ୍ୱର ଗଲା ମଧ୍ୟରେ ନାଇ
ହ ହ
ଏଥି ପାଇଁ ପଳେଇ ହୁଁ
ସେ ଏଇଠି ମାଷ୍ଟ କ୍ୟାଣ୍ଟିନଟି ରହୁଛନ୍ତି ଯାକୁ ଯା ରହିକି ଏଇଠି ବସ ରେ ଯାଉଛନ୍ତି ଆଉ
ମାଷ୍ଟର କ୍ୟାଣ୍ଟିନେ ନୁହେଁ
ହ
ହେଁ ପାତ୍ରପଢ଼ା ପାତ୍ରପଡା ପାଖାହୁଛି
ହଉ ହୁଁ ହୁଁ ପାତ୍ର ବଳା ରହିକି ସେଠୁ ଓହୋ ଭାଇନା କୋଉଠି ଅଛନ୍ତି କି?
ପାଖରେ ହଉଛିତି ବସ ଷ୍ଟାଣ୍ଡ ର
ଓହୋ ତାହେଲେ ଏମ୍ ସେ ପାଖା ପାଖି ଥିବେ ତାହେଲେ ଆଉ
ହୁଁ
ଭାଇନା କ ଉଠି ଅଛନ୍ତି କି ସେ ତ କଳିଙ୍ଗ ବିହାର ନା କଣଟା
ହଁ ଭାଇନା ବି ଏମ୍ ସେ ପାଖାପାଖି ଆରଥର ମୁଁ କହୁଥିଲି କିମ୍ସ ରେ ଆରେ ଏଠୁ ବାନା କଲେ ନା ସ ପାଖାପାଖି ନା
କିମି ସେ ହଉଛିଇଆଡେ ପଟିଆ ଆଡେ
ହୁ ଭାଇ ଯଉ ଖୁଡିଙ୍କୁ ନେଇଥିଲେ ଭାଇ ଏମ ସବୁ ଏ କେମଛି
କିମ୍ ଶିକ ହେ ନେଇଥିଲେ ଯେ ଫାଷ୍ଟ ଯୋଉଠିକି ନେଇଥିଲେ ଏଟା ଏମ୍ ସ ସେକେଣ୍ଡରେ ଯୋଉ ଠିକି ନେଲେ ହେଟା
ସେ ନେଇଥିଲେ ଏମ୍ ଏମ୍ସେ ରେ ବି ଭାଇନା ଦେଖି ଦେଖି ପଳେଇ ଆସନ ତାପରେ ସିନା କିମ୍ସ କୁନେଲେ
ହଁ ନା ନା କଲେ ମୁଁ ଆଉ ଯାଇପାରିବିନି ଏତେ ବାଟ ଗାଡି ଚଲେଇକି ଦହଳିରେ ସେଠୁ ପଳେଇ ମୁ ହଁ ପୁରା ସେଠି ମନା କରିଦେଲେ ଭାଇନା ଭାଇନା ରହିଗଲେ ଆମେ ଗଲୁ ଆଉ
ଡଲି ଡଲି ଗଲ
ହୁଁ।
ଯାଇଥିଲୁ ବୋଲି।
ହଁ ସେ କହୁଥିଲି କେତେବେଳକୁ ଆସିବ ତମେ ଏଇ ଦିନ ଯୋଉ ଯିବୁ।
ହେଁ ଲୋ